ହଁ ହ୍ୟାଲୋ!
ହଁ ମ୍ୟାଡ଼ାମ। କୁହନ୍ତୁ ହଁ ମ୍ୟାଡାମ ଶୁଭା ହଉଛି?
ହଁ ଏବେ ଶୁଭିଲା, ଆଉ କଣ କରୁଛ?
କିଛି ନାହିଁ ଏମିତି ଖାଇ ପିଇକି ଗଡୁଥିଲି ଆଉ ଏଇ କିଛି ନାହିଁ ଖାଇ ପିଇକି ଗଢୁଥିଲେ ଆପଣ?
ହଁ ମୁଁ ବି ସେମିତି ଖାଇସାରିଲିଣି ବସିଥିଲି ଯେ ଏ ପଲିଥିନ୍ ଗୁଡ଼ାକ ସେ ଆଇସ୍କ୍ରିମ୍ ଷ୍ଟିକ୍ ଗୁଡ଼ାକ ପଡ଼ିଥିଲା ତ ଆଉ କଣ ହବ କହିକି ସେ ଗୋଟେ ଫୁଲ ଦାନୀ ବନଉଥିଲି ଆଉ।
ହଁ ହଁ ହଁ ଭଲ କରୁଛନ୍ତି ହଁ। ଆଇସ୍କ୍ରିମ କାଠିରୁ ଫୁଲଦାନି ଘର ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛନ୍ତି ବି ଲୋକମାନେ ମୁଁ ଦେଖିଛି ଘରେ ସଜେଇଥାନ୍ତି
ହଁ ଏ ଆଉ ଏ ସେଗୁଡ଼ାକ କିଛି ଶାଢ଼ୀ ନୂଆ ଶାଢ଼ୀ ଆସିଥିଲା ଆମ ଘରକୁ ତ ସେଠି ସବୁ ଏଇ ସ୍ପଞ୍ଜ ଟାଇପ ର କିଛି କପଡା ଆସିଥିଲା ତା ଦେଖ ଦେଖିବାକୁ ଭାରି ଭଲ ଲାଗୁଥିଲା ସେଥିରେ ବି ସବୁ ଗୋଲାପ ଫୁଲ ଆଉ ଏମିତି ସବୁ ଜିନିଷ ତିଆରି କରିକି ରଖିଛି ଆଉ। ମତେ ଭଲ ଲାଗେ ସବୁ ଘର କରଣା ଜିନିଷ ତିଆରି କରିବା ପାଇଁ।
ଆଜ୍ଞା ନାଇଁ ସେଇଟା ବି ଗୋଟେ ଭଲ ହଁ ହଁ ମତେ ବି ଭଲ ଲାଗେ ଯେ ମୋ ଦ୍ଵାରା ଠିକ ହୁଏନି ଆଉ ମୁଁ ଚେଷ୍ଟା କରିଚି ଗୋଟେ ଦିଇଥର ଜ ଜଣଙ୍କ ହାତ କୁହନ୍ତି ନିିଜ ଜଣଙ୍କ ହାତ ଭଲ ଥାଏ ସେ କରି ପକାନ୍ତି। କିନ୍ତୁ ଏଇ ଜିନିଷଟି ଭଲ ଯାଇ ଆପଣ ଯୋଉ ବର୍ଜ୍ୟ ବସ୍ତୁ ଅଛି ଯୋଉ ଯାକୁ ଆପଣ ଫୋପାଡିବା କଥା କିନ୍ତୁ ତାକୁ ଆପଣ ପୁନଃ ବ୍ୟ ବ୍ୟବହାର କରିପାରୁଛନ୍ତି କିଛି ନୂଆ ଜିନିଷ ତିଆରି କରିପାରୁଛନ୍ତି ସେଥିରୁ। ନହେଲେ ଆଜିକାଲି ତ ଆପଣ ଦେଖେଇଚ ହେଲେ ଆଜି କାଲି ତ ଆପଣ ଦେଖେଇବେ ଯେଜେ ଲୋକମାନେ ବାହାରେ କେତେ ସବୁ ଦ ଚାଷ ମାନେ ଟିକେ ବି ଯଦି ବ୍ୟବହାର ହେଇଥିବ ତାକୁ ଫୋପାଡି ଦୋଉଚନ୍ତି ଆଉ ସେମାନେ ବୁଝି ପାରୁନାହାନ୍ତି ଯେ ଏଇ ଯୋଉ ପଢୁଛନ୍ତି। ସେ ଯୋଉ ଦିନେ ମାନେ ଜମି ଜମି ଜମି କେତେ ପରିମାଣରେ ସେଇଟା ହେଇଯିବ।
ହଁ ଏ ପଲିଥିନ୍ ଗୁଡାକ ପ୍ରାୟ ମାଟିରେ ମିଶେନି। ନା ସେ ମାଟିରେ ମିଶନି ଆଉ ପଲ୍ କିିନ ଗୁଡାକର ପରିମାଣ ବୋହୁତ ଅଧିକା ହେଇଗଲେ ସେ କଣ ହୁଏ ପୁରା ମାଟିର ପୁରା ନିଜସ୍ୱ ସ ତା ହରେଇ ଦିଏ ସି ମାଟି ତା ସେ ମାଟିରେ ତ ମିଶେନି ସିଏ ଆହୁରି ପ୍ରଦୂଷଣ କରେ ସବୁ ମାଟିରେ ମିଶିକିରି ସବୁ ସେଇଟା ହୋଉଚି ବୋହୁତ ଦେଖୁନାହାନ୍ତି ଆଜିକାଲି ହଁ।
ହୁଁ।
କୁହନ୍ତୁ?
ହ। ପଲିଥିନ୍ ଟା ମାଟିରେ ମିଶେଇ ବି ବହୁତ ଟାଇମ୍ ଲାଗେ ମାଟିରେ ମିଶେଇନିିଁ। ଟାଇମ କଥା ଛାଡ଼ି ଦିଅନ୍ତୁ ପ୍ଲାଷ୍ଟିକ ହଉ କିବା ପ ଏ ପଦାର୍ଥ ଗୁଡିକ ଆପଣ ମାଟିରେ କେବେ ମିଶିବାରେ ଦେଖିବେନି। ତାକୁ ଆମ ତାର ବ୍ୟବହାର ଟି ଆମେ ଯେମିତି ହେଲେ ଚେଷ୍ଟା କରିବା ଯେ କେମିତି ଅଳ୍ପରୁ ଅଳ୍ପ ହେଇପାରିବ ବୋଲି। ଆପଣ ମାନେ ଦେଖୁଥିବେ ଆଜିକାଲି ତ ସବୁ ଜିନିଷ ପ୍ଲାଷ୍ଟିକ ଉପଯୋଗ ହଉଚି ଆପଣ କୋଉଠୁ ଯାଇଥାନ୍ତୁ ବଜାର କି ପନିପରିବା ଯାଆନ୍ତୁ କି କିଛି କି ସଉଦା ଆଣି ଯାଆନ୍ତୁ ଆପଣଙ୍କୁ ଗୋଟେ ପଲିଥିନ୍ ସେମିତି ହେଲେ ବି ଦରକାର ସେଥିରେ ଲୋକମାନେ କଣ ଡାଲି ହଉ ଚାଉଳ ହଉ ଆଳୁ ହଉ ପିଆଜ ସବୁ ପଲିଥିନ୍ ଭର୍ତ୍ତି କରିଦିଅନ୍ତି। ତ ଏମିତି ପଲିଥିନ୍ ସରକାର ଯଦି ନିଷେଧ ହବେ କି ହଁ ନିଷେଧ ବି କରିଚି ତାକୁ ବି ମାନୁନାହାନ୍ତି ଲୋକମାନେ ସେମାନେ ମାନେ ଖୁଲନ ଖୋଲା ବିକୁଚନ୍ତି ପଲିଥିନ ଯାକ ମାନେ ଆଜ୍ଞା ଆଜ୍ଞା ସେମାନଙ୍କୁ ବି ତାଙ୍କ ବ୍ୟବସାୟ
ହଁ ସେମାନ ଆଣ
କହିବି ମୁଁ ସଚେତ
ଓସୁ ବସୁ ହୁଁ ମୁଁ କହିଲି କି ଏଇଟା ଲୋକମାନଙ୍କୁ ହଁ ସଚେତନ ର ସଚେତନ ର ସଚେତନ ର ଭାବ ନିହାତି ଆଉ ଗୋଟେ ଖାଲି ସୁବିଧାରେ ରହିବା ପାଇଁ ସମସ୍ତେ ଚାହାନ୍ତି। ଅସୁବିଧାକୁ କେହି ପସନ୍ଦ କରନ୍ତିନି। ତ ସେମାନଙ୍କୁ ଏମିତି କିି ଆମେ ବି ଦେଖିବା। ପ୍ରାୟତଃ ସବୁ ଆମେ ଆଣୁଚେ ପଲିଥିନରେ ପଲିଥିିନନ୍ ତାପରେ କଣ କରନ୍ତି ତାକୁ କିଛି ବ୍ୟବହାର କରନ୍ତିନି ରାସ୍ତାଘାଟରେ ଫିଙ୍ଗି ଦିଅନ୍ତି। ଯାହା ଫଳରେ କଣ ହଉଛି କି ସବୁ ଗାଈ ଗୋରୁ ଖାଇକିରି ସେଗୁଡାକରେ ବି ତା ଅସୁସ୍ଥ ହେଇଯାଉଛନ୍ତି। କିଛି ଖାଦ୍ୟ ବି ସେମାନେ ପାଉନାହାନ୍ତି। ଯା ଫଳରେ ଏଇ ପଲିଥିନ୍ କାଗଜ ସବୁ ଖାଇଦିଅନ୍ତି। ଏବେ ଏବେ ମୋ ମଝିରେ ବହୁତ ଗୁଡେ ସେମିତି ଘଟଣା ଘଟିଛି ହଁ ତଣ୍ଟିରେ ଲାଗିଯାଏ। ପ୍ରାୟତଃ ଜୀବଜନ୍ତୁ ସବୁ ମାନେ ଖାଇକି ଦେହ ତାଙ୍କର ଖରାପ ହଉଛି। ଆଁ ଏମିତି ଆଉ ଦେଖିବ ବାହାରକୁ କୋଉ ଜାଗାକୁ ବୁଲିବା ପାଇଁ ଯିବେ ବି ଦେଖିବେ ଏମିତି କି ସମୁଦ୍ର କୂଳ ହଉ ଏ ଯୋଉ ମାନେ ବେଳାଭୂମି ଗୁଡ଼ିକରେ ବି ପ୍ରାୟ ସବୁ ପରିଷ୍କାର ନଦୀ ସବୁ ଯାହାବି ପଲିଥିନ୍ ବାହାରିଲା କି ବଜ୍ୟବସ୍ତୁ ବାହାରିଲା ସବୁ ନଦୀରେ ବି ଫିଙ୍ଗି ଦିଅନ୍ତି। ସମୁଦ୍ରକୂଳ ଗୁଡ଼ାକୁ ଫିଙ୍ଗି ଦିଅନ୍ତି, ଏଗୁଡ଼ାକ ସବୁ ମାଟିରେ ମିଶେନି। ପରିବେଶ କୁ ପ୍ରଦୂଷଣ କରେ ଆଉ, ତା ଲୋକ ଲୋକମାନେ ସଚେତନ ହେବା କ ଥା ନିଜେ ଜାଣିବା କଥା। ତ କରୁନାହାନ୍ତି, ସେଥିପାଇଁ ଆମର ପରିବେଶ ବି ପ୍ରଦୂଷଣ ହଉଛନ୍ତି। ହୁଁ।
ଆପଣ ଦେଖୁଥିବେ ସମୁଦ୍ରରେ ମାନେ ବେଳାଭୂମିରେ ଯୋଉମାନେ ପକେଇ ଦଉଛନ୍ତି ପଲିଥିନ୍ ହେରିକା। ସେ ମାଛ ଫାଛ ମାନେ ସମୁଦ୍ରରେ ଯେତିକି ଜୀବ ଅଛନ୍ତି, ତାକୁ ଖାଇକିରି ତାଙ୍କ ତଣ୍ଟି ଣ୍ଟିରେ
ଆ ଲାଗିଯାଏ ପ୍ରାୟତଃ ପାଣି ବି ପ୍ରଦୂଷଣ ହଉଛି ମାନେ କୋଉଠି ଆଉ ଦେଖିବାକୁ ପ୍ଲାଷ୍ଟିକ ର କୋଉ ଜାଗାରେ ଆଉ ନାହିଁ ବୋଲି ଆଉ ଦେଖିବେନି। ଏମିତିକି ବି ମଣିଷ ଶରୀରରୁ ବି ପ୍ଲାଷ୍ଟିକ୍ ଏଁ ମାନେ। ଉ ଥିବ କିଛି ଅଂଶ ମତେ ସେଇଭଳିଆ ଫିଲ୍ ହୁଏ।
ଯୋଉ ମାଇକ୍ରୋପ୍ଲାଷ୍ଟିକ ଅଛି ତାଠୁ କ୍ୟାନସର ବି ହଉଛି କହୁଛନ୍ତି। ଆପଣ ଦେଖୁଥିବେ ଯେ, ଏବେ ଘରୋଇ ମାନେ ଲୋକମାନେ ଆଗରୁ ମାନେ ଗରା ଫରାରେ ପାଣି ରଖୁଥିଲେ। ମାଟି ପାତ୍ରରେ ପାଣି ରଖ ଖୁଥିଲେ କିମ୍ବା ତମ୍ବା, ଷ୍ଟିଲ ଏଥିରେ ପାଣି ରଖୁଥିଲେ। ଆଜ କାଲି ନୁହେଁ ଆଜିକାଲି ସମ୍ ବୋତଲ ରଖିଚନ୍ତି। ସେ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସେମାନେ ଜାଣି ପାଉନାହାନ୍ତି ଯେ ସେଥିରେ ମାଇକ୍ରୋପ୍ଲାଷ୍ଟିକ ଯୋଉ ଥାଉଛି ସେଟା ଦେହକୁ ଗଲେ କ୍ୟାନସର ଜନିତ ରୋଗ କରିଥାଉଛି କର୍କଟ କରିଥାଉଛି ଲୋକମାନଙ୍କୁ। ତାର କିନ୍ତୁ ବ୍ୟବହାର ହେଲେ ବି ଆଜିକାଲି ଲୋ ଲୋକ ମାନେ କହୁଛନ୍ତି ଆଉ, ଆଉ ସବୁଥିରେ ପ୍ଲାଷ୍ଟିକ ବ୍ୟବହାର ଆପଣ ଦେଖିପାରୁ ଛୋଟ ମାନେ ଚିପ୍ସ ର ପ୍ୟାକେଟ ହଉ, ଛୋଟ ପାଣି ବୋତଲ ଟେ ହଉ। କି କୌଣସି ବି ଜିନିଷ ଦେଖିବେ ସବୁଥିରେ ପ୍ଲାଷ୍ଟିକ ର ବ୍ୟବହାର ଅଧିକ।
ହଁ କୋଉ ଜାଗାରେ ପ୍ଲାଷ୍ଟିକ ନାହିଁ ବୋଲି ଆପଣ ଆଉ କହିପାରିବେନି। ପ୍ରାୟତ ସବୁ ଜାଗାରେ ପ୍ଲାଷ୍ଟିକ। ତ ଏଇଟା କେମିତି ନିଜେ ସଚେତନ ହେବା ଦର ହଁ ପରା ଯେତେଦିନ ପର୍ଯ୍ୟନ୍ତ ନିଜେ ନିଜକୁ ଆମେ ନ ସୁୁଧାରି ଯେ ଅନ୍ୟକୁ ଆମେ ବି କହିପାରିବାନି। ସେଇଭଳିଆ ତ ସେଥିପାଇଁ
ବଜାର ଫଜାର ଯାଉଛନ୍ତି। ଆ ଗୋଟେ ମାନେ ନିଜ ବ୍ୟାଗ ଗୋଟେ ଧରିକି ଯାଇଥାନ୍ତୁ, ଗୋଟେ କନା ବ୍ୟାଗ୍।
ମୁଁ ଏମତି ଏବେ କରୁଛି ହଁ କାଗଜ ତିଆରି ହଁ। ଏଇ ଯୋଉ କାଗଜରେ ବି ତିଆରି ହଉଚି ମୋଟା ପେପର ସେଇଟା ମାଟିରେ ମିଶିଯିବ ନା। ସେଇଥିରେ ବି ବ୍ୟାଗ୍ ସେଇ ବ୍ୟାଗ୍ ନହେଲେ କପଡ଼ା ବ୍ୟାଗ୍ ଏଗୁଡ଼ାକ ବେଶୀ ବ୍ୟବହାର କରିବା ଦରକାର ତ ସେଗୁଡ଼ାକ ପ୍ରାୟ କପଡ଼ା ବ୍ୟାଗ୍ ମୁଁ ରଖିଥାଏ ସେ ଯେତେବେଳେ ମାର୍କେଟକୁୁ ପରିବା ଆଣିବାକୁ ଯାଏ ସେଇ ବେଗ୍ ରେ ନେଇକି ଆସେ ମୋତେ ପଲିଥିନ୍ ଭଲ ଲାଗେନି। ଏଇ ଭଳିଆ।
ନା ସେଇଟା ଆପଣ ଭଲ କରୁଛନ୍ତି ସେଇଟା ବି ଆପଣ ଆଖପାଖ ଲୋକଙ୍କୁ ବି ମାନେ ଏ ବିଷୟରେ ସଚେତନ କରାଇବା ଦରକାର। ନହେଲେ ଏମିତି ପରିମାଣରେ ପ୍ଲାଷ୍ଟିକ ର ବ୍ୟବହାର ବଢିବ। ହୁଏ ବିି ଜାଗା ନଥିବ ପୃଥୀବିରେ ପ୍ଲାଷ୍ଟିକ ରଖିବା ପାଇଁ ମାନେ ଆମେ ଚାଲିଯିବା ପଛେ ସେ ପ୍ଲାଷ୍ଟିକ୍ ଟା ଥିବ
ହଁ ଏବେ ଦେ ଦେଖିଛନ୍ତି କି ନେଇକି ମାନେ ଏଇ ଯୋଉ ପଲ ପଲିଥିନ୍ ଗୁଡ଼ାକ ମିଳୁଚି ପଲିଥିନ୍ ଗୁଡାକରେ କେତେ ସୁନ୍ଦର ସୁନ୍ଦର ସବୁ ଆସନ ତିଆରି ହେଉଚି।
ଆସନ ତିଆରି ୟୁ ୟୁଟ୍ୟୁବରେ ପ୍ରାୟ ବି ସର୍ଚ୍ଚ କରିକି ଦେଖିବେ ଆପଣ ଅ ସେଇ ଜରିରେ ଦେଖିବେ କେଡ଼େ ସୁନ୍ଦର ସୁନ୍ଦର ଆସନ ତାପରେ କେତେ ସୁନ୍ଦର ସୁନ୍ଦର ଘର କର କରଣା ଜିନିଷ ଫୁଲ ତାପରେ ଫୁଲ ତିଆରି ହେଇପାରୁଚି ତାରେ ଫୁଲ ଚାଙ୍ଗୁଡ଼ି ଦେଖିବେ। ଚାଙ୍ଗୁଡ଼ି ପ୍ରାୟତ ତିଆରି ହେଇ ପାରୁଚି ଆଉ ମୁଁ ବହୁତ ଭଲ ଲାଗେ ମୁଁ ବି ବନେଇକି ବହୁତ ଘରେ ରଖିଚି ସେଇଟା ଆମ କଣ ସବୁପଯୋଗ କରିପାରୁଚେ ଉଁ ପ୍ଲାଷ୍ଟିକ୍ ଜିନିଷର ଆଁ କେବଳ ହଁ ତାର ପୁନର୍ବ୍ୟବହାର ହେବା ବି ଦରକାର ତ ସେମିତି କରିଲେ ବି ମାନେ ଉଁ ତାର ପୁନର୍ବ୍ୟବହାର ହେଇପାରିବ। ତ ଏଣେ ତେଣେ ପକେଇବା ଅପେକ୍ଷା ସେରା ପୁଣି ଥରେ ବ୍ୟବହାର କରିବା ନିହାତି ଦରକାର। ତ ଅଁ ନହେଲେ ଲୋକମାନେ ବି ଏଗୁଡ଼ାକ ସବୁ କରିବା ଦରକାର ଆଉ ପ୍ରାୟତଃ ଦେଖିବେ ଏଇ ଜିନିଷ ଗୁଡ଼ା କ ଆସ୍ତେ ଆସ୍ତେ ଲୋକମାନେ ବି ପସନ୍ଦ କଲେଣି ହାତ ତିଆରି ଜିନିଷକୁ ତ ମତେ ବି ଭଲ ଲାଗେ ମୁଁ ବି
ଯାତ୍ରରେ ବ୍ୟବହାର କରିବାରୁ ବହୁତ ମାତ୍ରରେ ହଁ ଆପଣ ଭଲ କରୁଛନ୍ତି ସେଇଟା ମୁଁ କହିବି। ସେଟା ଆପଣ ଭଳିଆ ମାନେ ନିଜ ଘରକୁ ମାନେ ପୁନଃ କେମତି ତାକୁ ବ୍ୟବହାର କରିପାରିବ ଉପଯୋଗ କରିପାରିବେ ତା ପ୍ରତି ଆପଣ ଚେଷ୍ଟା କ କରୁଛନ୍ତି ଗୋଟେ ଭଲ ଜିନିଷ କରୁଛନ୍ତି। ସେମିତି ମୁଁ ବି ଭାବୁଛି ମୁଁ ବିି ଚେଷ୍ଟ ଟା କରିବି ଦେଖିକି କିଛି ତିଆରି କରିବା ପାଇଁ କିଛି ନା କିଛି
ଜୀବଜନ୍ତୁ ର ଖାଇ ଦଉଛନ୍ତି। ଆପଣ ବି କିଛି କିଛି ଜିନିଷ ତିଆରି କରନ୍ତୁ ଭଲ ଲା ଲାଗିବ ଦେଖି ଦେଖିବ ଉଁ କାଚ ଗୁଡ଼ାକ ବି ଦେଖିବେ। ହା ହା ହଁ। କାଚ ବିଭିନ୍ନ ପ୍ରକାର କାଚ ଗୁଡ଼ାକ ବି ହଁ କାଚ ବୋତଲରେ ବି ଅ ହଁ ଫୁଲଦାନୀ ବି ବହୁତ ସୁନ୍ଦର ସୁନ୍ଦର ଫୁଲ ଦାନି ସବୁ ତିଆରି କରାହେଇ ପାରିବ ମୁଁ ବି ମୁଁ ବି ବହୁତ ଦି ତିନିଟା ତିଆରି କରିକି ରଖିଛି ଆଉ ଦେଖିବେ। କେତେବେଳେ ବି ଆସିଲେ ଭଲ ଲାଗିବ ଆପଣ ବି ତିଆରି କରନ୍ତୁ ନିଜକୁ ବି ବହୁତ ଭଲ ଲାଗିବ ହଁ ହଁ।
ିବାକୁ ଚେଷ୍ଟା କରିବି ଭ କରିବ ଦେଖିବାକୁ କରିବାକୁ ଚେଷ୍ଟା କରିବା ଆଉ। ତାକୁ ବି ବ୍ୟବହାର କରିପାରିବେ ପୁଣଃ ଭଲ ଲାଗେ ହଉ ମ୍ୟାଡାମ ରଖୁଛି ତାହଲେ ନହେଲେ
ହଁ ନ ହଁ ହଁ। ମୁଁ ବି ରଖୁଛି ଆଉ କେତେବେଳେ ବି କଥା ହବା ଆଉ।
ଆଜ୍ଞା ଆଜ୍ଞା